ହ୍ୟାଲୋ। ହଁ ଆପଣ କଲ୍ କରୁଥିଲେ କାଲି। କଣ କହୁଥିଲେ କି ସେ ଚାଷ କରିବେ। ତା ବିଷୟରେ କିଛି ସେ ବୁଝିଥାନ୍ତେ କହୁଥିଲେ।
ଆଜ୍ଞା ସାର୍ ମୁଁ ମାନେ ଚାଷ କରିଥାନ୍ତି ଭାବୁଥିଲି ଛେଳି ଚାଷ। ସେଟାକିନା ମାର୍କେଟ ରୋଡ ଟିକେ ଛେଳି ମୋଟ ନେଇକି ଚାଲିଛି ନା। ତ ବାକି ମୁଁ ସେ ବିଷୟରେ କିଛି ଜାଣିିନାହିଁ। ଅଁ କିଠ କି କିଣାଯିବ ଗମେଣ୍ଟ ତରଫରୁ କିଛି ସୁବିଧା ଅଛି କି ନାଇଁ ଆମ ପାଇଁ। ଯଦି ଆମ ଠକେଇଲା ତ ଆମେ କିଛି କରିବା କି ନାହିଁ। ଆଉ କେତେ ପଇସା ଏ ବିଷୟରେ ଲାଗିବ ମୁଁ କିନ୍ତୁ ଜାଣିନାହିଁ।
ଆଚ୍ଛା ଆପଣ ଦେଖନ୍ତୁ ଛେଳି ଚାଷ କରିବେ ମୁଁ ବୁଝିଛି ଯେହେତୁ ଆଗୁକୁ ବାହାଘର ସିଝିନ ଆସୁଛି। ସେଥିପାଇଁ ଆପଣ ଛେଳି ଚାଷ କରିବେ ବୋଧେ ମତେ ଲାଗୁଛି ଯାହା।
ଆଜ୍ଞା।
ହଁ ତାହେଲେ ଛେଳି ଚାଷ କରିବା ପାଇଁ ଆପଣ ଗମେଣ୍ଟରୁ କୁକୁଡ଼ା ପାଇଁ ସବସିଡ଼ି ଅଛି ଛେଳି ପାଇଁ ବି ଅଛି। କିନ୍ତୁ ଛେଳି ପାଇଁ କମ୍ ଟଙ୍କା ମିଳେ। କୁକୁଡ଼ା ପାଇଁ ଟିକେ ଅଧିକା ମିଳେ। ଛେଳି ଚାଷ ପାଇଁ ଟିକେ କମ୍ ଟଙ୍କା ମିଳେ। ଉଁ ଆପଣ ଛେଳି ଚାଷ କରିବେ ଫାଷ୍ଟ ଆପଣ କମ୍ ସଂଖ୍ୟାରୁ ରଖନ୍ତୁ। ଆପଣ ପ୍ରଥମେ ଦିଇଟା ତିନିଟା ଛେଳି ରଖ। ଆଁ ଦେଖନ୍ତୁ ଛେଳିରେ କେତେ କିସ ଲାଭ ହଉଛି କିସ ହଉଛି। ଆପଣ ଯଦି କହିବେ ବେଶୀ ମାତ୍ରାରେ ଛେଳି ପ୍ରଡ଼କ୍ସନ୍ କରିବେ। ଛେଳିର ତ ରେଟ୍ ଏଇଆ ବର୍ତ୍ତମାନ ବହୁତ ଅଛି। ଯେହେତୁ ବାହାଘର ସିଜିନ ଆସିଲାନି ବୁଝିଲେ।
ଆଜ୍ଞା।
ଯେତେବେଳେ ବାହାଘର ସିଜନ୍ କମିଯିବ। ଆପଣ ସେତେବେଳେ ଛେଳିକୁ ବେଶୀ ଆକାରରେ କିଣିବେ। ଆଉ ସେତ ବେଳରୁ ଷ୍ଟାର୍ଟ କରିବେ। ଯେହେତୁ ଏଇଠ ବାହାଘର ସିଜନ ବହୁତ ପାଖେଇ ଆସିଲାନି। ଛେଳି ରେଟ କମୁ ନାହିଁ। ଆଉ ଏଇ ନିଖ୍ୟତଃ ରେଟ୍ ଆପଣ ଯଦି ନେବେ ବଢ଼ାର ରେଟ୍ ଲାଗିବ। ଆଉ ସବସିଡ଼ି ଯେତିକି ମିଳିବା କଥା ମିଳିବ ଯେ କିନ୍ତୁ ଆପଣଙ୍କର ଗୋଟେ ଲସ୍ ହେବ। କାରଣ ଯେ ରେଟ୍ ବଢ଼ାର କିଣିବେ ଆଉ। ଆଉ ଯେ ତ ଯେତେବେଳେ ବାହାଘର ସିଜନ ଟା ନଥାଏ ସେତେବେଳେ ଟିକେ କମ ରେଟରେ ପାଇପାରିବେ।
ତ ମାନେ ମୋର ଇଛୁ କେତେ କେତେଟା ଛେଳିି କିନଲେ ହବ।
ଆଉ କେତେ ଟାଇମ ଲାଗିିବ?
ଏଇ ଛେଳି ଦେଖନ୍ତ ଆପଣ ଯଦି ଗୋଟେ ଛେଳି କିଣିବେ ଗୋଟେ ଛେଳି ଦଶରୁ ଆଠ ହଜାର ଭିତରେ ଆଠ ରୁ ଦଶ ଭିତରେ ପଡିଯିବ ବୁଝିଲେ ଆଉ ଯଦି ଆପଣ ସେଜିନ କିଣିବେ ସେଇଟା ଚାରିରୁ ପାଞ୍ଚ ଭିତରେ ପଡ଼ିବ ମ ଆପଣଙ୍କ କିଣିବାଟା ଲାଭ ହେବ ଅଫସିଜନରେ। ଏଛୁଆ ଯେହେତୁ ମାର୍କେଟରେ ମଟନ୍ ଡିମାଣ୍ଡଟା ବେଶୀ ରହିଅଛି ଏଛୁଆ ବାହାଘର ସିଜନଟା ଅଛି। ଆ ଛେଳି ସଂଖ୍ୟା ଏଛୁଆ କମି ଯାଉଛି କାରଣ ଏଇଛୁଙ୍କା ସବୁବେଳେ ତାଙ୍କର ଡିମାଣ୍ଡଟା ମାର୍କେଟରେ ରହୁଛି। ତ ମାର୍କେଟରେ ସେମାନକା ଡିମାଣ୍ଡ ରହିବା ଯୋଗୁଁ ଏମକାର ଯେ କୁକୁଡା ରେଟ ତ ବଢିକି ଅଛି ତଥାପି ଛେଳି ରେଟ୍ କମୁନି କାହିଁକି ନା? ଏଇଟାତ ଯେହେତୁ ସିଜିନ ଟାଇମ ପ୍ରତ୍ୟେକ ଘରେ ବାହାଘର ହଉଛି ସେଥିପାଇଁ ଛେଳି ଲୋକ ତ ଆଗେ ଖାଇବାରେ ମଟନ ପସନ୍ଦ କରନ୍ତି ନା ତେଣୁ ୟା ରେଟ କେବେବି କମୁନାହିଁ ବୁଝିଲେ?
ଆଜ୍ଞା।
ତ ଆପଣ ଯଦି କରିବେ କହୁଛନ ଆପଣ କେତେ ଆକାରରେ କରିପାରିବେ ଯଦି ଆପଣ ବେଶୀ ପଇସା ଲଗିପାରିବେ କହୁଛନ୍ ବେଶୀ ଆକାରରେ ଆମେ ଦେଖିବା? ଆଉ ଯଦି ଆପଣ କହୁଛନ୍ତି କମ ଆକାରରେ କରିବେ ତାହେଲେ କମ ଆକାର ବି ଆମେ ଦେଖିବା? ଆପଣ କେତେ ଟଙ୍କା ଲଗେଇ ପାରିବେ କହଣ?
ମୁଁ ହଉଛି ଚାଷ କରିସିିନି ଛତୁର। ବାକି ସେନା ମୋର ବେଶୀ କି କିଛି ମାନେ ଲାଭ ବି ହେଇନାହିଁ ନାହିଁ କ୍ଷତି ହେଇଛି ଆ ସେ ଅ ପଚାଶ ହଜାର ଭିତରେ ମୋର ମାନେ ପଚିଶ ହଜାର ସେରେ ମୋର ହେଇପାରିବ?
ଆଚ୍ଛା ପଚାଶ ହଜାର ଯଦି କରିବେ ମୁଁ ଯାହା କ କରୁନ୍ ପଚାଶ ହଜାର ଯଦି କରିବେ କହୁଛନ୍? ମୁଁ କହୁଛି ଆପଣ ଫାଷ୍ଟ କୋଡିଏ ହଜାର ଲଗାନ୍ତୁ ବୁଝିଲେ?
ଆଜ୍ଞା।
କୋଡିଏ ହଜାର ଯେତିକି ଛେଳି ହଉଛି ଆପଣ କିଣନ୍ତୁ। ଆ ସେତିକ ର ଏ ସମୟ ଯେହେତୁ ସିଜନ୍ ଟାଇମ ଅଛି ଛେଳି ଆପଣଙ୍କୁ ଆପଣଙ୍କୁ ଅଧିକା ରେଟ ରେ କିଣିବାକୁ ପଡିବ? ହଁ ତେଣୁ ଆପଣ ଅଧିକା ରେଟରେ କିଣିଲେ କୋଡିଏ ହଜାର କିଣ? କିଣିକି ଆଗେ ଦେଖୁନ୍ତୁ ଛେଳିକୁ କେତେ କିସ ତାର ଖର୍ଚ୍ଚ ହଉଛି ଖାଇବାକୁ? କଣ ଦଉଛନ୍ତି ସେ କେତେ ଖାଇଲା ପରେ ମାନେ ଟିକେ ତାର ବଢୁଛି ଡାକ୍ତରଙ୍କ ପରାମର୍ଶ ନେଉ ଆପଣ ଫାଷ୍ଟ କମରୁ ଷ୍ଟାର୍ଟିଂ କରୁନ୍ତୁ କମରୁ ଷ୍ଟାର୍ଟିଂ କରିକରି ଆପଣ ବଢ଼ିବେ? ଆପଣ ଏଇ ଛୁଆ କମ୍ କିଣିଲେ ଜାଣିଗଲେ ଯେ ଛେଳି କିଷ ଖାଉଛି? କିସ କରୁଛି କେତେ ଦିନ ପରେ ଛେଳିକୁ ବିକି ହବ ଜାଣିନେଲେ? ତାପରେ ଯେତେବେଳେ ଅଫ୍ ସଜିଜନ୍ ଆସିବ ବାହାଘରେ ସିିଜନ୍ ସରିଯିବ। ସେତେବେଳେ ଆପଣ ତିରିଶ ହଜାର ବେଶୀ ଆକାର ଟିକେ ଛେଳି କିଣିବେ? ବେଶୀ ଆକାର କିଣିଲା ପରେ ସେତେବେଳେ ଆପଣ ମାର୍କେଟ ରେଟ ରେ ଠାରୁ ବି କମରେ ପାଇବେ ଆଉ ତା ପରବର୍ତ୍ତୀ ସମୟରେ ଆପଣ ତାଙ୍କ ରେଟରେ ବିକିଇ ପାରିବେ ଯି ତା ପରଠୁ ହଁ ଅଫସିଜନ୍। ବାହାଘର ସିଜିିନ ଆସେ ବାହାଘର ସିଜିନରେ ଆପଣ ଅଧିକା ରେଟରେ ବିକିପାରିବେ ବୁଝିପାରିଲେ?
ଆଜ୍ଞା। ନା ଆଉ ଗୋଟେ କଥା ଯେ ମାନେ ମୋର ଜଣେ ସାଙ୍ଗ ସେି ଚାଷ କରି ଥିଲେ କୁକୁଡାର ମାନେ କିଛି କୁକୁଡା ସେ ମରି ଗଲେ ତ ମୋର ପଚ ପଚାର ବର୍ଷ ହେଲା ଯେ ମାନେ ଛେଳି ମାନଙ୍କୁ ବି କିଛି ମାନେ ରୋଗ ଫୋଗ ହୁଏ
ଆଗେ ନିହାତି ହୁଏ ଛେଳି ଆଗେ ଦେଖନ୍ତୁ ପଶୁ ହଉ କି ମଣିଷ ହଉ ଆଁ ସଦାବେଳେ ରୋଗ ଗୋଟେ ଏମିତି ଜିନିଷ ସେଟା ସବୁବେଳେ ଲା ଗି ରହିଥାଏ ବୁଝିଲେ? କୁକୁଡାରେ ବି ରୋଗ ହୁଏ ଛେଳିି କି ବି ରୋଗ ହୁଏ। ଆ ଛେଳି ଯେତେବେଳେ ପିଲା ଦେବେ ସେତେବେଳେ ତ ଆପଣ ଡାକ୍ତର ଙ୍କ ସାଙ୍ଗରେ ସବୁବେଳେ କଣ୍ଟ୍ରାକ୍ଟ ରେ ରହିବେ ବୁଝିଲେ।
ଆଉ ଯଦି ଆପଣ ତାକୁ ଟ୍ରିଟ୍ମେଣ୍ଟ ନକଲେ ତାହେଲେ ଛେଳି ମରିଯିବ। ମୁଁ ଆଗୁଆ କହିଦଉଛି। ଯଦି ଆପଣ ତା ଟ୍ରିଟ୍ମେଣ୍ଟ ନ ରଖିଲେ ଦେଖିଲେ କିଛି ରୋଗ ଦେଖାଯାଉଛି। ବା କିଛି ଜଣ ଯାଉଛି ଆପଣ ସାଙ୍ଗେ ସା ନାଇଁ ମୁଁ ଆପଣଙ୍କୁ ସାର୍ ଙ୍କ ନମ୍ବର ଦେବି ସାର୍ ଙ୍କ ସାଙ୍ଗରୁ ଆପଣ କଥା ହେବେ ସାର୍ ଘର୍ କୁ ଆପଣଙ୍କ ଯିବେ ଆ ସେ ପଇସା ଟିକେ ଏକ୍ସଟ୍ରା ନେବେ କିନ୍ତୁ ଘରକୁ ଯିବେ। ଆପଣଙ୍କ ଛେଳି ଯେ ପା ଚାଷ କରିଛ ଛେଳି ଚାଷ ଟା ଦେଖିବେ। କେତେ କରିଛନ୍ କି ରୋଗ ହେଇଛି ସବୁ ଦେଖିକି ଆସିକି ସେଠି ସେ ଟ୍ରିଟ୍ମେନ୍ଟ ଟା କରିଦେଇ ଆସିବେ। ଆଉ ଯଦି ଟ୍ରିଟ୍ମେନ୍ଟ ରେ ଡେରି କଲେ ତାନ୍ ଛେଳିରିଯିବାର ଚାନ୍ସେସ୍ ବହୁତ ଅଛି ଏକୁ ବହୁତ କେ୍ସ୍ ହେଇଛି। ଲୋକମାନେ ଅବହେଳା କରିଛନ୍ ଲୋକମାନେ ଏ୍ଞା କି ଛୋଟିଆ ମୋଟିଆ ରୋଗ କିନ୍ତୁ ସେଇ ରୋଗ ଯେତେବେଳେ ବେଶୀ ବଢିଯିବ ସେ ଛେଳି ଜୀବନ୍ ଜୀବ ଆଉ ଆପଣଙ୍କ ଭାରି ମାତ୍ରାରେ ଲସ୍ ହେବାର ଚାନ୍ସ ଅଛି।
ମାନେ ଇଏ ମାନେ ମୋର୍ ଥିଲା ଯେ ଏରୁ କିଛି ଚାଷ ଅଛି ଜେରା ମାନେ ବେଶୀ କଷ୍ଟ ବି ଲାଗିିବନି। ନାହିଁ ବେଶୀ ପଇସା ଲାଗିବ ମାନେ ହୁଁ। ବେଶୀ ଟାଇମ୍ ବି ଲାଗିବନି କାଁଇଁନା ମୋର୍ ଟାଇମ୍ ବି ବେଶୀ ନହିଁ ଏହାର କିଛି ଅଛି ମାନେ ଖାଲି ପଶୁ କି ପରିବାରେ ଆଉ କିଛି ଚାଷ ହେଇ ପାରିଥାନ୍ତା।
ଦେଖନ୍ତୁ କିଛି କାମର କଷ୍ଟ ବିନା କିଛି ନାହିଁ ଆପଣ ଯିଏ ଚାଷ କରନ୍ତୁ। ସବୁୁର ଆପଣଙ୍କୁ ସବୁୁର ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ ବୁଝିଲେ?
ସବୁର ପରିଶ୍ରମ କରିବାକୁ ପଡ଼ିବ। ଆଉ ପରିଶ୍ରମ ଯଦି ଆପଣ କହୁଛନ୍ତି ଯେ କମ୍ ପରିଶ୍ରମରେ ଆପଣ କହୁଛନ୍ତି ଚାଷ କରିବେ ସେରୁକୁ କୌଣସି ବି ଚାଷ ନାହିଁ।
ମାନେ ମ କହିବା ଅନୁସାରେ କଷ୍ଟ ନୁହେଁ ଟିକେ ଟାଇମ୍ କମ୍ ଲାଗିବ। ମୁଁ ଆଉ ମୁଁ କାହା ଉପରେ ଭର୍ସା କରିି କରିପାରିନି ମୁଁ ଜଣଙ୍କାବରେ ଭରଷା ତାଙ୍କ ବୋଜରୁ ମୁଁ କୁକୁଡା ମାନେ ଆଗରୁ ଥିଲେ ମରିଗଲେ।
ଆପଣ କମ୍ ପଇସା ଯଦି କରିବାକୁ ଚାହୁଁଛନ୍ତି ତାନେ ଛେଳି ଚାଷ ବି କରିପାରିବେ। ଗାଈ ଚାଷ ବି କରିପାରିବେ ଉଁ। ଆଉ ଆଜିକାଲି ମାର୍କେଟ୍ କମି ଯାଉଛି ମଇଁଷି। ଯଦି ଆପଣ ଚାହିଁବେ ମଇଁଷିର ବି କ୍ଷୀର ଡିମାଣ୍ଡ ବହୁତ ଅଛି କାନାଁ ମଇଁଷିର ଡିମାଣ୍ଡ ସବୁବେଳେ ରହୁଛି କାନେ କ୍ଷୀର ମଇଁଷି କ୍ଷୀର ମାର୍କେଟ୍ ରେ କମି କମି ଯାଉଚି ବୁଝିପାରିଲେ?
ଆଜ୍ଞା।
ହଁ ମଇଁଷିର କ୍ଷୀର ସବୁବେଳେ କମି ଯାଉଚି ସେଥିପାଇଁ ଯଦି ଆପଣ ଚାହିଁବେ ସେଗା ବି ଚାଷ କରିପାରିବେ ତା କ୍ଷୀର ମାର୍କେଟର ରେଟ୍ ଦବ୍ ଦାମ୍ ବି ଅଧିକା ଅଛି ତାର ପ୍ରଡକ୍ସନ୍ ବି ଭଲ୍ ହୁଏ। ଆଉ ଯଦି ଆପଣ କହିବେ ଅଲଗା କି ଚାଷ ସେ କୁ ଯଦି ଆପଣ କହିବେ ମାନେ ସୁବିଧା ଚାଷ ଅନୁସାରେ ମୋ ଅନୁସାରେ ସେ କିଛି ଚାଷ ନାହିଁ ଯେଟା ସୁବିଧାଏ କେଲା କରି ହବ। ଆପଣଙ୍କୁ ମିନିମମ୍ ଲୁକ ରକତେ ହବ ବିନା ଲକରେ ଆପଣ କିଛି କରିପାରିବେ ନାହିଁ। ଆପଣଙ୍କୁ ମିନିମମ୍ ଜଣେ ଦି ଜଣ ଲୋକ ଦରକାର ସେମାନେ କାମ କରିବେ। ଆପଣ ଯଦି ନ କରିବେ ନ କରିବେ ସେମାନେ କାମ କରତେ ମାନଙ୍କୁ ବାଧ୍ୟ କାହିଁ ନା ଯଦି ଜଣେ ଲୋକ ସେମିତିକା ପଛେରେ ନ ଲାଗିବ ତେବେ କାମଟା ହେଇପାରିବନ।
ଆଜ୍ଞା ହଉ ରଖୁଛି।
ଆଉ କିସ ପଚାରୁୁ
ନା ଏତିକି ପଚି ଆସିଥିଲା ଆଉ ଉଁ ମାନେ ମାନେ ଛେଳିର ତ କିଛି ଜାତି ଥାଏ ତ ମାନେ କୁକୁଡାରୋକ ଆଉ ଗୋଟେ ଛେଳିର ମାନେ ଦାମ୍ କେତେ ପଡିିପାରେ?
ହଁ ହଁ ଛେଳିର ବି ଭେରାଇଟି ପ୍ରକାର ଜାତି ଅଛି। ଏଁ ଦେରକୁ ଆମର କିଛି ଲୋକାଲ୍ ଜାଗାର କୁହନ୍ତି ଦେଶୀ ଛେଳି। ଆଉ କିଛି କିଛି ଜାଗାରୁ ଆଣୁନ୍ ବାହାରିଆ ଛେଳି ଜେଗା ଦେଖିଥିବେ ଆପଣ ଗୋଟେ ଗୋଟେ ଛେଲି ବୋହୁତ ଲମ୍ବା ଲମ୍ବା। ହ
ଆଜ୍ଞା।
ହଁ ଆଉ ଗୁଟେ ଗୁଟେ ହାଇ ବ୍ରିଡ୍ ଛେଳି ଅଛି ସେଟା ମିଡିୟମ୍ ସାଇଜର ସେଟା ହାଇବ୍ରିଡ୍ ଛେଳି କୁହାଯାଏ ଏଡା ଶୀଘ୍ର ଟିକେ ବଢିଯାଆଁ ଯେଡା ଦେଶୀ ଛେଳି ଏଁ ତାର ଟିକେ ମାର୍କେଟରେ ଡିମାଣ୍ଡ ବେଶୀ ଯାଏ ସେଇଟା ବେଶୀ ବଡ ହବନି ମିଡିୟମ୍ ସାଇଜ ହବ ଛେଳିଟା‌। ଆଉ ତା ରେଟ୍ ସବୁବେଳେ ମାର୍କେଟରେ ଅଧିକା କାରଣ ସେ ଛେଳିିଗା ଆଁ ଯେହେତୁ ଦେଶୀ ମାନେ ଭୋଉତ ଅଁ ଡେରିରେ ସେଇଆ ବଢନ୍ ବୁଝିଲେ ସେଗାର ସଂଖ୍ୟାଟା ବୋହୁତ ମାନେ କମ୍ ଆଉ ସେଗା ମାନେ ବଢିତେ ଟାଇମ୍ ଲାଗେ। ଏଇ ଛେଳିମାନେ ଆପଣ ଦି ତିନି ଚାର୍ ମାସ୍ ବର୍ଷେ ଭିତେରେ ଦେଖିବେ ଆସ୍ତେ ଆସ୍ତେ ଗ୍ରୋଥ୍ କରିଯିବ କିନ୍ତୁ ଦେଶୀ ଛେଳି ଜେଗା ସେଗା ଆସ୍ତେ ଆସ୍ତେ ବଢିବେ ମାନେ ବୋହୁତ ଦି ତିନି ଚାର୍ ବର୍ଷ ଲାଗିଯିବ ସେ ଛେଳି ଦେଖିବେ ବଢେଇତେ। କିନ୍ତୁ ସେଗାର ରେଟ୍ ବି ମାର୍କେଟରୁ ଭଲ ମିଳେ କେନେ ସେ ଛେଳି ଲୋକ ଖାଇତେ ଭଲ ପାଆନ୍ତ୍ ଅଧିକା ତା ରେଟ୍ ବି ଅଧିକା। ସେଥିପାଇଁ ସେ ଛେଳି ବି ଡିମାଣ୍ଡ ଅଛି ସବୁବେଳେ ମାର୍କେଟର। ଆଉ ଆପଣ ଦେଖିବେ କେ ଛେଳିଟା ଆପଣ ଚାଷ କରିବେ। ଆଉ ଗମେଣ୍ଟରୁୁ କମ୍ ସମ୍ ସବସିଡି ମିଳିବ ବେଶୀ ମିଳିବନି। ଆଉ ଆପଣ କୁଡିଏ ହଜାର ଯଦି ଇନଭେଷ୍ଟ କଲେ ଆପଣ ଛଅ ସାତ ହଜାର ପାଇଯିବେ ବୁଝିଲେ।
ଆଜ୍ଞା।
ହଁ ଛଅ ସାତ ହଜାର ପାଇଗନେ ତାପରେ ପରବର୍ତ୍ତୀ ଫେରେ ଉଁ ଯେତେବେଳେ ଚାଷ କରିବେ ବେଶୀ ଆ କାରରେ ଏତେବେଳେ ଦେଖିବେ ଯେ କେ ଚାଷଟା ମୁଁ କରିମି। ଆଉ କିସ ଅଁ କେତେ ଆକାରରୁ କରମି। ଆଉ ଯଦି ହେ ଆପଣ ଦେଖିଲେ ଛେଳି ଚାଷରେ ଭଲ ପ୍ରଫିଟ୍ ହଉଚି ମାନେ ଛେଳି ଚାଷ ଆପଣ କରିବେ।
ଆଜ୍ଞା ହଉ ମୁଁ ଆପଣୁଙ୍କୁ ବୁଝିକି କିଛି ଦିନ ପରେ ଜଣେଇମୀ।
ବୁଝିକି କହିବେ ତ ହଉ ହଁ ଆଉ କିଛି ଯଦି ଡାଉଟ୍ ଥାଏ ମତେ ପ ପଚାରିବେ ମୁଁ କହିଦେବି ବୁଝିଲେ।
ଆଜ୍ଞା।
ହଁ ହଁ ଆଉ କି ଯଦି କୌଣସି ବି ଡାଉଟ୍ ରୁହେ ମୋତେ କଲ୍ କରିବେ ମୁଁ ଆପଣଙ୍କୁ ସବୁ କ୍ଲିୟର କରିଦେବି ଠିକ୍ ଅଛି।
ଆଜ୍ଞା ସାର୍ ରଖୁଛି ହୁଁ।